ହଁ ଅ କୁହ।
ଆଉ ଆଉ ଆଉ ତମର କେତେ ଭାଇ ଭଉଣୀ?
ଆମେ ଦୁଇ ଜଣ ଭାଇଭଉଣୀ। ମୁଁ ବଡ ଭାଇ ସାନ ହଁ ଭାଇ ସାନ ମୁଁ ବଡ।
ଭାଇ ପଢାପଢି କରଚନ୍ତି ନା?
ସରିଲାଣି। ଦୁଇଜଣଯାକର ପ୍ଲସ୍ ଥ୍ରୀ ସରିଲାଣି। ସେ ବର୍ଷେ ସାନ ହବ। ଦି ଜଣ ଯାକର ସରିଲାଣି ପ୍ଲସ୍ ଥ୍ରୀ ଏବେ ସେ ଯାଉଚି ଯୋଉ କମ୍ପାନୀରେ ଡ଼୍ୟୁଟି କରୁଚି।
ଆଚ୍ଛା ଅନୁଗୁଳରେ ଗୋଟେ ସେଇ
ହ
ମୁଁ ଗୋଟେ କମ୍ପାନୀ ରେ ମୋ ମାମୁଁଝିଅ ଭଉଣୀ ଗୋଟେ କାମ ମାନେ ଚାକିରି କରିଛି ଜବ୍ ରେ। ଅଛି।
ଓହୋ।
କଁ ହେଲା?
ଆଉ କେତେ ଅଛି ଅନଗୁଳ ରେ ବହୁତ ସାରା ଇଏ ଅଛି।
ହଁ ସେଇ ଇଲେକ୍ଟ୍ରି ଇଏରେ ଉପରେ କଣ ଗୋଟେ କମ୍ପାନୀରେ ଜବ୍
କିଏ ସେ କହିଲା?
ଇଲେକ୍ଟ୍ରି ଗୋଟେ କଣ କମ୍ପାନୀରେ ଥାଏ। ଆଁ ହେଲା
ଆଉ।
ମ ହଜବେଣ୍ଡ ବି ଯାଆନ୍ତି ମ ହଜବେଣ୍ଡ କରନ୍ ନ୍ତି ହେଲା ସେ ଆର୍ଟ ଟିଚର ଅଛନ୍ତି। ଆର୍ଟ ଟିଚର ଅଛନ୍ତି ମଡର୍ଣ ପବ୍ଲିକ ସ୍କୁଲରେ। ଆଉ ହେଲା ଏମତି ବି ଆର୍ଟ ସବୁ ୱାର୍କ ଆସେ ସବୁ କାମଅଡା ସବୁ କରାନ୍ତି। ୱାଲ ପେଣ୍ଟିଙ୍ଗ ପୋର୍ଟ୍ରେଟ ଏଗୁଡା ସବୁ ସୁ କରନ୍ତି। ତା ସହିତ ଆମର ପର୍ସନାଲ ତାଙ୍କର ଗୋଟେ ହଁ ପେଣ୍ଟିଙ୍ଗ ତ ସେ କରନ୍ତି ଆଉ ଆମପଣ ସି ତାଙ୍କର ଇଏ କଣ କଲେ ପ୍ରଫେସନ ହେଲା ଆ ପେଡିକ୍ସ ସିଏ ଅଛନ୍ତି ମ୍ୟୁଜିକସିଆନ୍ ଆଉ ଏପଟେ ପୁଣି ତାଙ୍କର ଆମର ଗୋଟେ ଇଭେଟ୍ ହଁ ଆଉ ଇଭେଣ୍ଟ ଗୋଟେ ଆମର ଅଛି ଆମର ଫ୍ଲାୱାର୍ ଡେକୋରେସନ ଇଭେଣ୍ଟ। ଆମର ମ୍ୟାରେଜ୍ ଫ୍ୟାରେଜ୍ ଏଉଡା ସବୁ
ହେଲା କି କୋଉ ଫଙ୍କସନ୍ ହେଲା ସେଇଠି କି ।
ଏବେ ଆଜି କାଲି ତ ପୁରା ପୁରି ମଷ୍ଟ ଦରକାର ନା।
ହଁ ସେଇଟା ଆଜିକାଲି ଛୋଟ ବର୍ଥଡେ ଫଙ୍କସନ୍ ହେଲେ ବି ସେଇଟା କରୁଚ। ଭଲ ସେଇଟା କରିଦେଇଛନ୍ତି ଭଲ।
ଡେକୋରେସନ ଫେକୋରେସନ ଗୁଡା କରନ୍ତି ସିଏ। ଲ ଏବେ ଆମର ପୁଣି ବାହାଘର ସିଜିନ ଷ୍ଟାର୍ଟ ହେଇଗଲା।
ହଁ ବାହାଘର ଏଠି ଆଷାଢ଼ ମାସ ହଁ ହଁ ଆଷାଢ଼ ମାସ। ହବ ଟାଇମ୍
ହଁ ଅ ଆଜି ଦୁଇଟା ଅଛି ଦୁଇ ଜାଗାରେ ଅଛି ହଳଦୀ ରସମ, ମେହେନ୍ଦୀ ରସମ। ତାଙ୍କର ସବୁ ଅଛି। ସେଟା ପାଇଁ ସେ ଅଲରେଡି ବାହାରି ଗଲାଣି ଦି ଦୁଇ ଜାଗାରେ ଦୁଇଟା ଗାଡି ପିଲାଙ୍କ ସହିତ ପାର୍ଟ ପାର୍ଟ ହେ ସିଏ ଭାରିଗଲେଣି। ଆଉ ପୁଣି ଅଁ କାଲିକି ସବୁ ଗାଡି ବାହାଘର କାର୍ ଡେକୋରେଟ ହବ। ଏ ରଇଲା।
ବାହାଘର ସିଜନ୍ ରେ ଏଡ଼ା କ ବା ଅଡ଼୍ ଟାଇମ୍ କୁ ଏଇ ଟାଇମ୍ କୁ ସବୁ ସେଇଗୁଡ଼ା ହିଁ ଭଲ ଜ୍ଞା। ମୁଁ ତାଲେ ସେଇଗୁଡ଼ା କରେ ସ
ସବୁ ଆଡ଼େ ନାଁ ହଁ ସବୁ ଜାଗାରେ ସେ ସବୁ ଲାଗି ଯାଉଛି।
ହୁଁ।
ଆଗୁରୁ ଆମର ଡି ଜେ ଥିଲା ଏବେ ଡି ଜେ ବନ୍ଦ କରିଦେଇ ସାରଲା ପରେ ଆମେ ବା ଲେ ସିଏ ହେଟୁ ସିଏ ଜଣେ ଆର୍ଟ ଉପରେ ତାଙ୍କର କଲଚର୍ ଟା ଅଧିକ ତ ମୁଁ କ ଆମେ କହିଲେ କି ଆଁ ତମ ସେଇଟା ଗୋଟେ କାମ କର ହଁ ତ ସେଇଟା ଗୋଟେ ତମ ଆର୍ଟ ପରେ କାମ ଅଧିକ ତମେ ତମେ କରିପାରିବ ଇଜିଲି। ଏଇ ଭଳିଆ ଆଉ। ହୁଁ। ପିଲା ଅଛନ୍ତି ଆ ସିଏ ତ ସ୍କୁଲ୍ ଟିଉସନ୍ ଏଉଡ଼ା ତ ସବୁ ସିଏ କରନ୍ତି। ତା ସହିତ ଇଏ ଯେତୋଳେ ତାଙ୍କ ଟାଇମ୍ ପିଲାଙ୍କୁ ପଠେଇଦେଲେ ତି ଟାଇମ୍ ପାଇଲେ ନିଜେ ଗଲେ ପିଲା ଙ୍କୂ ସବୁ ବତେଇ ବୁତା ଦେଲେ ଏଇଭଳିଆ ଭଳିଆ ଏଠି କରିବ ସେମ୍
ଓ ଯଦି ଟାଇ
ହଁ ହଁ ଆଉ ତ ଆଜିକାଲି ଲୋକମାନଙ୍କର ତ ଟେକଲ ଏକ୍ସ କେଟଲଗ୍ ଦେଇଦେବେ ନାଁ ସେମାନେ ଏଇ ହିସାବରେ କା ମ କର ତର ସେ କେଟଲଗ୍ ହିସାବରେ କାମ କଲେ ହଁ। ଆଜି ଅଛନ୍ତି ଘରେ। ହଁ। ମେନ କଥା ହେଲା ଏଇ କରନା ଟାଇମ୍ ରେ ବହୁତ ଡାଉନ୍ ହେଇଯାଇଥିଲେ ନାଁ।
ହଁ ସେଇ ଟାଇମରେ ସମସ୍ତଙ୍କର ରହିବ।
ହଁ ଏତେ ଡାଉନ୍ ହେଇଯାଇଥିଲେ ଯେ ଏଁ ବୋହୁତ କଷ୍ଟ କରୁଛ ବି ସିଏ।
ନାଁଇ ଏ ଅଲଗା ଗୋଟେ ସପୋଜ୍ ଏଠି କୋଉ ଦୋକାନ ଦେଲ କି କୋଉ ଡ୍ରେସ୍ ଦୋକାନ ବି ଦେଲ ସେଗୁଡ଼ାରେ ସିଜିନ୍ ଥାଏ। ଏଇଗୁଡ଼ାକ ଆଜିକାଲି ଛୋଟମୋଟ ଯାହା ବି ହେଲେ କରୁ ହୋଉ ବା କାହାର ସେଲିବ୍ରେସନ୍ କିଛି ବି ହୋଉ ସବୁଥିରେ ଏଇଗୁଡ଼ା ହେଇଯାଉଛି ନାଁ। ହଁ ସେଇଗୁଡ଼ା ସବୁଥିରେ ଟେଣ୍ଟ୍ ଟା ମାନେ ନିହାତି ଆସୁଚି। ଆଉ ଡେକୋରେସନ୍ ହେରିକା ବାହାଘର ହୋଉ କି ଯାହା ବି ଫ ସନ୍ ହେଲେ ସେଇଥିରେ ତ ଆସି ଯାଉଚି କାମଟେ। ଭ ଲ ଉଁ ଏଇଟା ଗୋଟେ ଦେଇଛନ୍ତି ଏଇଟା ଗୋଟେ ମାନେ ବନ୍ଦ ହବନି ଜଲ୍ଦୀ। ଆଉ କଣ କୁହ ତମ ଖବର କଣ? ତମ ସାଡ଼େ ପାଗ କେମତି? କିଛି ନାହିଁ ଯାଉଚି ଗାଁକୁ ଧୋଇଧାଇ ହବୁ ଆଉ। ହଁ ୟାଡ଼େ ବି ସେମତି ଦିନ ଯାକ ବହୁତ ଖରା ହଉଛି।
ହୁଁ।
ଇଏ ଟିକେ ବର୍ଷା ହୋଇଯାଉଚି ଆଜି ତ ଦିନ ଯାକ ପୁରା ମେଘୁଆ କରିକି ରଖିଚି ବୋଲି ବେଶୀ ଗରମ ହଉ
ଆଜି ମେଘୁଆ ବି କରିନେଇ ମେଘୁଆ ଖରା ଏମିତି କରିଲା କିନ୍ତୁ ଏତେ ଗୁଳିୁଗୁଳି ଯେ ଯେ ମାନେ ଦିନ ରାତି ଖାଲି ପାଣି ଢାଳିଲା ହେଲା ବୋହୁଚି ଦେହରେ।
ସତ କଥା।
ଆଉ ଏବେ ବି ସେନ୍ତି କାଇଁ ଥଣ୍ଡା ବି ଲାଗୁନି ଟିକେ ଉପର ବେଳି କୁଆଡ଼େ ବର୍ଷା ହେଇଚି ବୋଧେ ହେଥିପାଇଁ ଥଣ୍ଡା ହବା ଲାଗୁଥିଲା କିନ୍ତୁ ମେଘ ଆଉ ହେଇ ରଜ ପାଖରୁ ଆଉ ହଉନାହିଁ ମେଘ
କଣକ ଯେଉ ଗରମ ହଉଛି ଗରମ ଯାଇ, ହଁ ତା ପୂର୍ବରୁ ହେଇଗଲା। ବର୍ଷା ହେଇଗଲା, ତା ପରଠୁ ହେଇଠି ପୁଣି ବନ୍ଦ।
ଏମିତିରେ କି ରଜ, ରଜ ସଂକ୍ରାନ୍ତିରେ ଟିକେ ବର୍ଷା ହବା କଥା। ଘଡଘଡି ବୁଜୁଳି ମାରିଲା କିନ୍ତୁ ଠପ ଆମର ଗୋଟେ ଡ୍ରପ ବି ହେଇ ପଡିନାହିଁ, ମେଘ।
ଆମ ଆଡେ ପୁରା ବିଜୁଳି ଘଡଘଡି ମାରିକି, ପବନ ବହୁତ ଜୋରରେ ବର୍ଷା ସବୁ ଆଡେ ହେଇଯାଇଛି। ସଂକ୍ରାନ୍ତିରେ ହେଇନି, ପହିଲି ରଜ ଦିନ ଟିକେ ହେଇଥିଲା, ସଂକ୍ରାନ୍ତିରେ ହେଇନି। ତା ପର ଦିନ, ହେଇଠୁ ୟାଡେ ହେଇଗଲା ଆଉ କୁଆଡେ ହଉଛି, କୁଆଡେ ନାହିଁ ଆଉ କଣ କହିବ ବର୍ଷା କେତେବେଳେ କୋଉଠି ହଉଛି!
ପ୍ରବଳ ଅନ୍ଧାର କରିକି କିନ୍ତୁ କୁଆଡେ ପଳେଇଲା ତ ସେଠୁ ହେଲାନି। ତମ ଆଡେ ଡାକି ଦେଲ ବୋଧେ ଆଉ ତମ ଆଡେ ଡାକିନେଲ, ହେଁ ହେଁ ହେଁ
ହଁ ଆମ ଆଡେ ପଳେଇ ଆସିଲା ସେଥି ପାଇଁ ତମ ଆଡେ ହେଇନି ଆଉ
ହଁ ଆଉ ତମର ତାହେଲେ ଗ୍ରାଜୁଏସନ କମ୍ପ୍ଲିଟ ହେଇ ସାରିଲାଣି ନାଇଁ?
ହଁ ସରିଲାଣି, ଏବେ ଚାଲିଛି ଯାହା ବାହାରୁଛି ଗମେଣ୍ଟ ତରଫରୁ ସେଇ ସବୁ ଚାଲିଛି ଆଉ।
ଆଉ ପାତ୍ର, ପାତ୍ର ଦେଖିକି ରଖିଛ ନା, ଘର ଲୋକ ଠିକ କରିବେ?
ନାଇଁ ସେଟ ଘରେ ଯାହା କରିବେ। ସଟା ହେଟା ଆମେ ସିନା କହିବା ଜେଉଠି ହେବା କଥା ହଵ ଆମେ ଠିକ କହିଦେଲେ ହେଇଯିବକି?
ହଁ ନା ଆଜିକାଲି ବି ହେଇଯାଉଛନ୍ତି ବାପା ମା ମାନେ ମାନେ, ମାନେ ଆମର ବାପା ମାନ ଏବେ ଏବେକାଇମ ହିସାବରେ ସେମାନେ ମେଣ୍ଟାଲି
ସବୁ ଘରେ
ହୁଁ।
ଆର ଆଉ।
ଏ ମୋ ନଣନ୍ଦ ତାଙ୍କର ହେଲାଣି ସେ ପଚିଶ ଛବିଶ ବର୍ଷ ହେଲାଣି ତାଙ୍କର ସେଇ ଚାକିରି ପଛରେ ଗୁଡେଇ ଗୁଡେଇ
ଦି ବର୍ଷ ହେଲା ମୁଁ ସେମିତି ସବୁ ମାନେ ଯାହା ବାହାରୁଛି ସବୁ ଟ୍ରାଏ କରିଛି ହେଲେ ବି। ଭାଗ୍ୟ ଆଉ ଗମେଣ୍ଟ ଚାକିରି କରିତେ
ଆଉ ସି ତାର ବିଡି କରିଲା ଆଗ କମ୍ପିଟେଟିବ କଲା, କମ୍ପିେଟେଟିଭ ପରେ ପୁଣି ବିଏଡି କଲା, ବିଏଇଡି ତାର କ୍ୱଲିଫାଏ ହେଇଗଲା। ଆଉ, ଆଉ ସବୁ ଯାହା ଯାହା ସବୁ ପରୀକ୍ଷା ସବୁ କ୍ୟୁଲିଫାଏ ହେଇସାରିଛି, ବାକି ସେ ଟି ଆ ଏସ୍ଟି ଏଇଟା ଏକଜାମ ଟା ଦବ। ତାର କନଫିଡେଣ୍ଟ ଅଛି, ପାଇଯିବ ବୋଲି। ବାହାରିଲେ ସିନା।
କି ଗଲେ ହଲ ମାନେ କଣ କି? ଏତେ ଏତେ ଟାଇମ ଦେଲା ପରେ ଯଦି ବି ମାନେ ନ ହୁଏ ସେଟା
ଏତେ ପର୍ଯ୍ୟନ୍ତ ସେଇଥିପାଇଁ ପିଲା ମାନେ ଉଁ-ଠିକ କରିବାକୁ ବି ଦୋଉନେଇଁ। ଆଉ ହେଲା ବୟସ୍ ଆସି ହେଲାଣି ତ ଟାଇମ୍ ବି ଦୋଉନାହିଁ ଯେ ନା ଆମକୁ ମାନେ ଦେଖିବାକୁ ଦୋଉ ନାଇ ବୋହୁତ ସାରା ପ୍ରସ୍ ସ୍ତାବ ଆସୁଚି ଆମେ ସମସ୍ତଙ୍କୁ ମନା କରୁଚୁ ଆଉ ତାର ଯୋଉଦିନ କହିବ
ହଁ ତାଙ୍କର ଇଚ୍ଛା ଅଛି ସିଏ ସେଇଠି ଫାଷ୍ଟ କରିବେ ତାପରେ
ହଁ ସେଇ ତାର ଗୋଟେ ଲକ୍ଷ୍ୟ କଣ ଯେ ମୋର ଆଉ ମୁଁ ଚାକିରି ଲାଷ୍
ହେଲା ପରେ ସେ ତାଙ୍କ ସହିତ ବାହା
ହୁଁ। ତଥାପି ଆମେ ବି ସେଇ ଟାର୍ଗେଟ୍ ରଖିଚୁ ଆର ବର୍ଷ।
ହଁ ଏ
ଫୋର୍ସ୍ ଟାଇପର ହେଇଯାଉଚି ନା ତ ଗୋଟେ ଟାଇମ୍ ଆଉ ଏଇଟା ଆମେ କହିବା କଥା ଯେତେବେଳେ ଆମର ଭାଗ୍ୟରେ ଥିବ ହବାର ସେତେବେଳେ ଯୋଉ ପଟୁ ହେଲେ ହେଇଯିବ। ଆମେ ଯେତେ ମନା
ଆରେ କି? ହଉ ବୋହୁତ୍
ପୁଅ କଣ ପୁଅ କଣ କୋହୁଚି ତମର?
ପୁଅ କୋହୁଚି ଟିକେ ଗୁଣ୍ଡ ଖାଇବି। ଟିକେ ଗୁଣ୍ଡ ଖାଇବି ହି ହି ଏଇ ଶୁଖା ଗୁଣ୍ଡ ଖାଇବ କୋହୁଛି। ଶୁଖା ଗୁଣ୍ଡ ଆଜ୍ଞା ଶୁଖୁଆ ଖାଇବ। ଆଉ ତାର କିଛି ନା କିଛି ଟିକେଟିକେ ପାଟି ଚାଲିବା ଦରକାର।
ମତେ ଟିକେ ଦରକାର ଯାହାହେଲେ ଆଉ।
ହଁ ଏବେ ଏଇ କ୍ଷୀର ଖାଇଲା କ୍ଷୀର ଖାଇ ଖାଇକି ଆସିଲା ପୁଣି କହିଲାଣି ମା ଟିକେ ଟିକେ ଗୁଣ୍ଡ ଖାଇବ ଛୁଆ ଟିକେ ଗୁଣ୍ଡ ଖାଇବ।
ହୁଁ ହୁଁ ହୁଁ।
ହଁ। ହୁଁ ହଉ।